ହଁ ଗୁଡ଼୍ ମୋର୍ଣ୍ଣିଂ।
ଶୁଭ ସକାଳ।
ହଁ ଶୁଭ ସକାଳ ରାତିରେ।
କଣ କରୁଛ?
ନାଇଁ ମୁଁ କଣ କରିବା ବସିଛୁ ଆଉ।
ହଁ ଆଉ ପାଗ କେମିତି କଣ ତ ମା ଆଡେ ମୁଁ ବି ସେଇ ବସିଛି ଆଉ।
ପାଗ ଆମର ମେଘୁଆ ପୁରାମ ଖରା ବି ବାହାରୁନି। ମଝିରେ ମଝିରେ ଟିକେ ଟିକେ ଝିପି ଝିପି ବର୍ଷା ପକେଇ ଦଉଛିି। ଟିକେ ଖରା ହେଇଯାଉଛି ଆଉ ଟିକେ ଛାଡି ଯାଉଛି ଆଉ ଥରେ ପକଉଛି ଏମିତି ଚାଲିଛି।
ମାନେ ତିନିଟାକ ପାଗ ମାନେ ମିକ୍ସ କରିଦଉଛି ଆଉ ମେଘୁଆ ଖରା।
ଆମ ସକାଳୁ ଉଠୁ ଉଠୁ ଆମର ଟିକେ ଝିପିଝିପି ମେଘ ହେଇଗଲା।
ମାନେ ତିନି ଋତୁ ଜାଗା ପଳେଇ ଯାଉଛି ଆଉ ଟିକେ ଥଣ୍ଡା ଟିକେ ବର୍ଷା ଟିକେ ଖରା।
ହଉ ଆ
ହଁ ଗୋଟେ ଦିନରେ ତିନି ଋତୁ ପଳେଇ ଆଶୁଚି।
ସେମିତି ଚାଲିଛି ଆଉ ଓଡିଶାର ପାଣିପାଗ ତ ସେମିତି।
ଆକଚାଲି ୟାର ହବାର କାରଣ ମୁଖ୍ୟ କାରଣ କଣ?
ହବାର ମୁଖ୍ୟ କାରଣ ବୋଲେ ଦେଖ ବର୍ଷା ତ ଆହୁରି ପୂର୍ବରୁ ହବା କଥା।
ପରିବେଶ ନଷ୍ଟ।
ପରିବେଶ ମାନେ ଜ। ଜଙ୍ଗଲ ପୁରା ନଷ୍ଟ ହେଇଲାଣି ଆ ଫରେଷ୍ଟେସନ ପୁରା ବଢି ଯାଉଛି। ତ ଜଙ୍ଗଲ କ୍ଷୟ ହବା ଲାଗି ବାଷ୍ପୀ ବାଷ୍ପୀଭୁତ ଠିକ ରେ ବି ହେଇପାରୁନି। ତାପରେ ଆମର ଜଳ ସଂରକ୍ଷଣ ବି ବହୁତ ହେଇପାରୁନି।
ତାପରେ ଆହୁରି ପଲ୍ୟୁସନ ବି ରହୁଛି ଗାଡି ପଲ୍ୟୁସନ।
ଗାଡି ପଲ୍ୟୁସନ ସବୁଟା ନଉଛି ଗ୍ଲୋବାଲ୍ ୱାର୍ମିଙ୍ଗ ରହୁଛି ସବୁ ଆଡୁ ସବୁ ଆଡୁ ହେଇକି ବ। ତା ଉପରେ ବି ପ୍ରଭାବ ପକଉଛି।
ହଁ।
ଏ ବର୍ଷ ଏବେ ଏଠି କହୁଛନ୍ତି ବର୍ଷା ଆଗୁଆ ହେଇଯିବ ତାପରେ ବର୍ଷା ନାହିଁ। ଆ ମାନେ ଫସଲ ପୁରା କ୍ଷୟକ୍ଷତି ହବ ନଷ୍ଟ ହବ ଆଉ।
ସେଇ ଏରିଆ ତ କଣ କହିଲ ବ ଉ ସବୁ ଆସା ବର୍ଷାକୁ ମାନେ ଆମ ସେପଟ ଏରିଆରେ ଯେ ଏମିତି କିଛି ନାଇଁ ଯେ ଗୋଟେ କଣ ଡ୍ୟାମ ନାଇଁ ଯେ କେନାଲ ନାହିଁ ଯେ କିଛି ନାହିଁ ଯେ ଜଳସେଚନ ସୁବିଧା ସେମିତି କିଛି ନାହିଁ। ଯଦି ବର୍ଷା ହେଲା ଆମର ଚାଷ ହୁଏ। ଯଦି ବର୍ଷା ନହେଲା ମରୁଡ଼ି ମରୁଡି ତ ଆଉ।
ହଁ ମରଡି ନା ଆଉ କଣ ତାପରେ ସରକାରଙ୍କ ତରଫରୁ ବି ପଦକ୍ଷେପ ସେ ଖାଲି କାଗଜ ପତ୍ରରେ ନିଆହଉଚି।
ହୁଁ।
ଆଉ କଣ କରିପାରିବା ଆମର ଏପଟେ ଏଇଠି କେନାଲ ଯାଇଚି କିନ୍ତୁ କେନାଲ ରେ ପାଣି ନାହିଁ। ଏ ଲାଏ ବନ୍ଦ୍ ଆଜି ପର୍ଯ୍ୟନ୍ତ ଆସିନି। ବୋରୱଲ ପଳା ଆଇଚି କିଛି ବି ନାଇଁ।
ଏଇ ପଟ ସେ ପା ପାରା ଯ ପାରା ଦିପଟେ ଦି ଟାଇମ ଫସଲ ହଉଛି ଜାଣିଛ ନା ତାଙ୍କର ଦି ଟାଇମ ଧାନ ଧାନ ରୁ ବର ଗଡ ହରିଆ ଏରା ସବୁ ଦି ଦି ଟାଇମ ଧାନ ଫସଲ ହଉଚି।
ହଁ।
ତାଙ୍କରେ ଖରା ସିଜିନ ଦେଖିବ ପୁରା ପାଣି ସପିସେଣ୍ଟ ଅ ମୁଁ ଥିଲି ସେପଟେ କେତେ ସାତ ଆଠ ମାସ
ହୁଁ।
ମୁଁ ଦେଖୁଥିଲି ଆଉ ବାକି ସେପଟ ଲୋକ କଣ କହିଲ ପୁରା ବିଶ୍ଵସୀ। ଆମେ ଯଦି ତାଙ୍କର ଟିକଏ ବିଶ୍ସାସ ହେଇଗଲା ସେ ପୁରା ମାନେ ଜାନ ଦେଇଦେବେ।
ଆଚ୍ଛା ଆଛା।
ଆଉ ତାଙ୍କର କଣ କଇଲ ପ୍ରାୟ ମୁଢି ମୁଢିରେ ସବୁ ଖାଆନ୍ତି। ମୁଢି ସ ମୁଢି ଚିକେନ ମୁଢି ତରକାରୀ ସବୁ କିଛି ଆମେ ଗୋ ହଁ ଆମେ ଗୋଟେ ଦିନ ଭୋଜି କରିଥିଲୁ ମତେ ଫୋନ କରି ଥିଲେ ମତେ କହିଲେ ଚାଲ ଟିକେ ସାରେ ଏ ଭୋଜି ଫୋଜି କରିବା ଟିକେ ଆଉ। ମୁଁ କହିଲି ହଉ ଚାଲ ମୁଁ କହିଲି ହଉ ତାଲେ ମୁଁ ଚିକେନ ଟା ଦେଇ ଦଉଛି ଚିକେନ ସେଠି ମି ମାଗେଣା ମିଳେ ହ୍ୟାଲୋ ଚିକେନ ମୁଁ କହିଦେ ମୁଁ କହିଲି ଡି ଟା ଆସିକି ମୁଁ ଯିବି ଆଉ କର ଆଉ। ମୁଁ ଗଲା ଆସିକି ମୁଁ ଭାବିଲି ହଉ ଦିଟା ଆସି ହୋଟେଲରେ ନ ଖାଇକି ମୁଁ କଣ କଲି ନା ମୁଁ କହିଲି ଭୋଜି ତ ହଉଛି ସେଇଠି ଖାଇବି ଆଉ ମୁଁ ଗଲା ଆସିକି ସିଏ କଣ କରିଚନ୍ତି ମୁଢିକି ଚିକେନ ରଖିଦେଇଚନ୍ତି।
ତାଙ୍କର ସେପଟେ ସେ ଯାହା ଖାଉଛନ୍ତି ସେଗୁଟା ତାଙ୍କର ଭୋଜି।
ମୁଁ ସେଇଟା ଜାଣିନଥିଲି ନା।
ତମ
ମୁଁ କହିଲି ମୁଁ କହିଲି ଖା ଦିପହରଟା ଭାତ ନ ଖାଇଲେ ହବନି। ଏ କ ମୁଡ଼ି କି ଏଇଟା ଦେଇଦେଲେ। ମୁଁ କହିଲି ଆଉ ଚଳେଇଦବା ଆଉ ଯୋଉ ଦେଶକୁ ଯିବ ସେଇ ଫଳ ଖାଇବ ଆଉ।
ହଁ ଯୋଉ ଦେଶ୍ ଶ ଯିବ ସେ ଫଳ ଖାଇବ ଆଉ କଣ ଆଉ କିଛି ତା ଛଡା କିଛି ବ୍ୟତୀତ ଆଉ କିଛି ନାହିଁ।
ଆଉ କ୍ରିକେଟ ଫ୍ରିକେଟ ଖେଳନ୍ତି।
ହଁ କ୍ରିକେଟ ଯେମିତି ଖେଳ ହଉଛି ପଡିଆଡେ ଯାଉଛି ବସୁଚୁ ଏବେ ତ ବର୍ଷା ହେଇଯାଇଚି।
ଆଉ ହଁ ଆଇ ପି ଏଲ ରେ ତମର ଫେବରରି ଟିମ୍ କୋଉଟା।
ନାଇଁ ମୁଁ ସେଇ ଖେଳ ହେଗା ବେଶୀ ଦେଖେନି।
ନାଇଁ ଯାହାେଲେ କଣ ଗୋଟେ ଟିମ୍ ଥିବ ତ ତମର ନା ଏଇ
ଆ ଆ ମୋର ସି ଏସ୍ କେ। ହଁ ଚେନ୍ନାଇ ସୁପର କିଙ୍ଗ ଫାସ୍ ହୁଁ।
ବ୍ୟାଟ
ବ୍ୟାଟସମାନ ତ ଆମର ସିଏ ରିଟାଡ ହେଇଗଲେ ମହେନ୍ଦ ସିଂ ଧୋନି।
ଆଛା ଆଛା। ତାମାନେ ଆମର ତ ଆର୍ ସି ବି ଆଉ ଫ୍ୟାନ୍।
ଆର୍ସି ବି ଫ୍ୟାନ ଅଠର ବର୍ଷ ପରେ ଥରେ ନେଇଛ ନାଇଁ କି।
ଭାଇ ସେଇ ସେଇ ସେଇ କଣ୍ଟ୍ରୋଭର୍ସି କଥା କାଇଁ କହୁଛ।
ଏ ସେଇଟା ଛାଡ ଆଉ।
କାହିଁକି ନା ଚେନ୍ନାଇ ଜାଣିଥିବ ଚେନ୍ନାଇକି ଆର୍ ସି ବି ଯେତେବେଳେ ବି ମାନେ କଣ କହିଲ ତାଙ୍କ ଚେନାଇ ଫ୍ୟାନ ଆଉ ଆର୍ ସି ବି ଫ୍ୟାନ ତାଙ୍କର ସଦାବେଳେ କଣ୍ଟରଭୂଷି।
ଆ ସେଇଟା ତ ରହିବ।
ହଁ ବର୍ତ୍ତମାନ ଇଣ୍ଡିଆ ଆଇ ପିଏଲ ଚାଲିଛି ମୁମ୍ବାଇ ଚେନ୍ନାଇ ଆର୍ ସି ବି।
ହୁଁ।
ଏଇ ତିନିଟାକୁ ଏଇ ତିନିଟା ଯାକ ନେଇକି ଏଇ ତିନିଟା ଫ୍ରାଞ୍ଚାଇଜ ନେଇକି ଆଇ ପିଏଲରେ ଚାଲିଛି। ଆଉ ଯୋଉ ଆଉ ଯୋରା ଅଛି ଅଛି କିଛି କଣ ନାହିଁ ବି ତାଙ୍କର ବି ଅଛି ବି ମାନେ ଅଳ୍ପ ଅଳ୍ପ ଅଛନ୍ତି ଫ୍ୟାନ୍ ଫଲୋଇଂ ଆଉ।
ଉଁ ହୁଁ।
କିନ୍ତୁ ଏଇ ତିନିଟା ଯାକ ମେନ ଉଣେଇଶି ବିଶ ରେ ଚାଲୁଛନ୍ତି। ତାପରେ କେଇ କାହାକୁ ମଧ୍ୟେ ଛାଡୁନାହାନ୍ତି।
ନାଉ କିଏ କେମିତି ସବୁ ତ ଭାରତୀୟ ତାଙ୍କ ଜିନ ରେ ସେୟା ଅଛି ମାନେ କେହି କାହାକୁ ଛାଡିବେନି ଆଉ କିଏ କାହାକୁ ଛାଡିବ।
ହୁଁ ହୁଁ। ଆଉ ତମର ପଢାପଢ଼ି କଣ ଚାଲିଛି?
ପଢା ପଢିି କଣ ଏଠି ଆମର ଗ୍ରାଜୁଏସନ୍ ତ ସରିଲା ଘରେ ଟିକେ କମ୍ପିଟେଟିଭି ଏକ୍ଜାମ ପାଇଁ ପଢାପଢି କରୁଛି ଆଉ।
ଆଚ୍ଛା ଆଚ୍ଛା କଣ କେଉଁଟି କଣ କରିବ କମ୍ପି ଟିଭି?
ଦେଖିଆ ଫମ ବାହାରିଲେ ପକେଇବା।
କୋଉ ଲାଇନ ରେ ପକେଇବ।
କୋଉ ଲାଇନରେ କମ୍ପିଟେଟିବ ବଲି ତ ସବୁ ଲାଇନ କହିବାକୁ ଗଲେ।
ନାଇଁ କୋଉଟା ଗୋଟେ ଧ୍ୟାନ ନାଇଁ ଏଇଟା ମୁଁ ଏମତି ଚାହୁଁଚି।
ଟିଚର ଲାଇନ୍ ଦେଖିଆ ପକ ପକେଇଥିଲି ସେ ତାପରେ ଏବେ ସିଝେ ଲା ଆସିବ ସେଗୁଡା ପକେଇବା ଆଉ
ପ୍ରିପର୍ସନ କେମିତି କଣ ଚାଲିଛି କୋଚି ଫୋଚିଂ ଯାଉଛ ନା ଘରେ ବସିକି ପ୍ରେପାରେସଅନ। ହଁ ସେଇଟା ବି ଅନଲାଇନ୍ ଅନଲାଇନ ଏବେ ପୁରା ଯୁଗ ଚେଞ୍ଜ ହେଇଗଲା।
ଅଫଲାଇନ ରେ କମ ପାଇଁ ଯିବା ଅଧିକା କ୍ଷ
ହଁ ହଁ। ଅନଲାଇନରେ ଯେତିକି ବି ଏ ବର୍ତ୍ତମାନ ଭିଡିଓ ଛାଡୁଛନ୍ତି ପୁରା ଟୋଟାଲ ମାନେ କଣ କହିଲ ପୁରା ବୁଝିପାରିବ ଠିକ ସେ। ସବୁ ପ୍ରକାର ମେଥଡ ମାନେ ପୁରା ସହଜ ବି ମେଥଡ ର କରୁଛନ୍ତି ବି କଷ୍ଟିଆ ବି କରୁଛନ୍ତି ଜଣେ ଜଣେ ପୁରା ପୁରା ଟୋଟାଲ ଯେମିତି ବୁଝିଲା ଭଳିଆ ଅନଲାଇନ୍ ରେ ଛାଡୁଛନ୍ତି।
ହୁଁ।
କି ସେଇଟା ଜାଣିବାର ଅଛି କିଏ ଭଲ ହବ କଉଛି କି ଖରାପ ଚାଟ ପକଉଛି ଆଉ ଅପଲୋଡ଼୍ କରୁଛି।
ହୁଁ।
ତା ଫ୍ୟାନଙ୍କୁ ନେଇକି ଆଉ।
ହଁ ସବୁ ଟିଚର କଣ ସମାନ ପଢେଇ ପାରିବେ କି?
ଯଦି ଜଣେ ଭାଇରଲ ଖାନ୍ ସାର୍ ଆଉ କଁ।
ଓ ଖାନ ସାର୍ ତ ସିଏ ଏବେ ଫୁଲ ବାଇରାଲ ଉପରୁ ଅଛନ୍ତି ତାଙ୍କର ବି ବହୁତ କଣ୍ଟ୍ରୋଭସି ଚାଲିଛି। କୋଚି ନେଇକି ତାପରେ ମିଡିଆ ସହିତ କେତେ କଣ୍ଟ୍ରଭସି ଚାଲିଲା। ଜେଲ ଯିବା ପର୍ଯ୍ୟନ୍ତ ତାକୁ ମାନେ କଥା ପଳେଇଲା।
ସିଏ ପୁରା ଡାଇରେକ୍ଟ ମୁହଁ ମୁହିଁ କହିଦେଉଛନ୍ତି।
ଆ ମୁହାଁମୁହିଁ ବୋଲେ କନ କି ସତ କଥା କହିଲା ଆଜିକାଲି ଡେଟରେ ସ ସ ସତ କଥା ମେ କହିଲେ ବୋ ଣ ଆଉ ମିଛ କାହିଁ କହିବି।
ହଁ।
ମିଛ କହିହି ଗୋଟେ ଏକ୍ଜାମ୍ପୁଲ ସୃଷ୍ଟି ହବ ନା ନାଇଁ ସେ ଜଣେ ଟିଚର।
ହୁଁ
ଛ କହିବା ତ ତାଙ୍କ ପାଇଁ ସ୍ୱ ସ୍ୱଭାବିକ କଥା ନୁହଁ।
ମୁଁ କଣ ଭିଡିଓ ଦେଖୁଥିଲି ବଢିଆ ଭିଡିଓ ପୁରା ମାନେ ଯୋଉ ଜାଣିିନ
ଆ ସିଏ ବା ଆମର ଇଣ୍ଡିଆରେ ଖାସ କରି ବିହାରରେ ମାନେ ଏଜୁକେସନରେ। ସବୁଠୁ ଲୋ ରେ କିଏ ପଢାଉଛନ୍ତି ସବୁଠୁ ଭଲ ସେ ପଢଉଛନ୍ତି। ଆଉ କମ ଫିସ ରେ ବି ପଢଉଛନ୍ତି। ନହେଲ ନାହିଁ କହିଲ ଗୋ ଜଣ ଜଣଙ୍କଠୁ ପଇସା ବି ନଉନାହାନ୍ତି ଅଫଲାଇନ କ୍ଲାସ ରେ।
ହୁଁ।
ଓ ଏତେ ଭଲ ଟିଚରଙ୍କୁ ଏମିତି କଣ୍ଟ୍ରୋଭର୍ସି କରିକି ହରିରାଣ ହରକତ କଲେ କଣ ହବ।
ହଁ।
ଯେମିତି ଗୋଟେ ଚାଲିଛି ସଂସ୍ଥା ଚାଲିଛି ତାଙ୍କର ଏଠି ଚାଲିଛି ଫିଜିକ୍ସ ବାଲା ପିଡବ୍ଲୁ ସିଏ ବି ସେମିତି ପଢାପଢି ଭଲ କରୁଛନ୍ତି ତାପରେ ମାନେ ଆଉ କେତେ ଗୁଡେ ଟିଚର ଅଛନ୍ତି।
ହୁଁ।
ମାନେ ଆଗୁରୁ ଯୋଉ କୋଅ ହଁ ଆଗରୁ ଯୋଉ କୋର୍ସ ଗୁଡାକ ପଚାଶ ହଜାର ଷାଠିଏ ହଜାର ଲେଖା ପଡୁଥିଲା। ସେ ଯଷ୍ଟ୍ ପା ପାଁଶହ ଛଅଶହ ପାଞ୍ଚ ହଜାର ଏମିତି କୋର୍ସ ଦଉଛନ୍ତି ତାପରେ ବି ୟୁଟ୍ୟୁବ ରେ ଅନଲାଇନ୍ କ୍ଲାସ ଫ୍ରି।
ହଁ ତାଙ୍କର ଅକ୍ଚୁଆଲି କଣ କହିଲ ସେ ସେ ପିଲାଙ୍କଠୁ ଛାଡି ଦଉଛନ୍ତି କଣ ପାଇ କହିଲ। ମୁଁ ଭାବୁଛି କି କଣ କହିଲ ତାଙ୍କର ସେପଟେ ଭିଓର ଅଧିକା ହେଇଯାଉଛି ଯେ ସେଇଥିରୁ ପଇସା ଇନକମ କରୁଛନ୍ତି।
ହଁ ସିଏ ସିଏ ସିଏ ତାଙ୍କର ଯୋଉ ବାଟରୁ ହଉଛି ହଉ। ପିଲାଙ୍କ ଉପରେ ତ ପଡୁନି ନା।
ହଁ ପିଲାଙ୍କ ଉପରେ ପଡୁନି ତ
ହଁ ପିଲାଙ୍କ ଉପରେ ଯେହେତୁ ବଡ ବୋର୍ଡନ୍ ପଡୁନି। ଭଲ ଜିନିଷ ପିଲାମାନେ ପାଉଛନ୍ତି ତ ସିଏ ପିଲାମାନେ ବି ଖୁସି ତାଙ୍କ ଉପରେ। କିନ୍ତୁ ଆଉ ଜଣେ ଜଣେ ଯୋଉ ଅଫଲାଇନ ମାର୍କେଟ ରହୁଛି ମାନେ କହନ୍ତି ଯୋଉ କଣ ଏଇଟା କୋଚିଂ ମାଫିଆ ସେମାନେ ପିଲାମାନଙ୍କୁ ଆଗୁରୁ ତଳିତଳାନ୍ତ କ କରିଦଉଥିଲେ ଯେମତି
ହଁ ପୁରା ଲୁଟି ନେଇଥିଲେ ଏବେ ପି ପିଲାଙ୍କଠୁ ପଇସା ହଷ୍ଟେଲ ଖର୍ଚ ସବୁ କିଛି ପୁରା ଫୁଲ ଲୁଟି ନଉଥିଲେ।
ହଁ ଏଇ ନିଟ୍ ଯେଇ ଆଇ ଆଇଟି ପାଇ ଏଗୁଡା ପାଇ ଯୋଉ ଯାଉଥିଲେ ସବୁ ପିଲା ଯୋଉ ରାଜସ୍ଥାନ କୋଟା। ତ ସେଇନା ଯାଇକି ହ ହଇରାଣ ହେବାକୁ ପଢୁଥିଲେ ଲକ୍ଷ ଲକ୍ଷ ଲ କେତେକ ଟଙ୍କା ଦଉଥିଲେ କିନ୍ତୁ ବିଶେଷ କିଛି ପାଇପାରୁ ନଥିଲେ। ଏବେ ଘରେ ବସିକି ସବୁ କିଛି ପାଇବ ବହୁତ କମ ମୂଲ୍ୟରେ।
ହଁ।
ଯୋ ଆଗରୁ ଆମର ଗୋଟେ କଥା ଥିଲା ଶସ୍ତା ସୁନ୍ଦର ମଜବୁତ। ଇଏ ସେମିତି ସ ତାରେ ପାଇଲ ଭଲ ଜିନିଷ ପାଇଲ ନିଜ ଘର ଘରେ ବସିକି ପାଇଲ।
ହଁ।
ଏମିତି ଚାଲିଛି ଆଉ।
ନିଜ ଘରେ ବିକିବ ନିଜ ଘରେ କିଣିବ ନାଇଁ କି ନିଜ ଘରେ ବିକା ନିଜ ଘରେ କିଣା।
ଏଜୁକସନ ସିଷ୍ଟମ କଣ ଠିକ୍ ଅଛି? ଏବେ ଉ ଓଡିଶା କଥା ଦେଖୁନ ପିଲାଙ୍କର ବହି ପ ଏଡା ସବୁ ଭୁଲ୍ ସେଥିରେ ନିମୁଡ଼ା ନିମୁଡା ଗୀତ ପଳି ଆସିଲାଣି।
ନିମୁଡା କେତେ ସତରଶହ ଭୁଲ୍ ଅଛି। ଅଷ୍ଟମରେ ଖାଲି ସାତଶହ ସେଇଟା ସବୁ ଠୁ ଭୁଲ୍ କାହିଁକି କହିଲ ଏବେ ଯଦି ସେଗୁଡା ପିଲାଙ୍କୁ ପଢେଇଦବ ସେଇ ମାଇଣ୍ଡି ହିଁ ହେଇଯିବ।
ପିଲାଙ୍କୁ କରେକ୍ସନ କରିକି କେତେ ପଢେଇବା ସ୍କୁଲ ରେ କରେକ୍ସନ କରିକି ପଢେଇବ ପିଲା ଘରେ ନିଜେ ପଢିଲା ବେଳେ କେତ
ଯାହାହେଲେ ବି ମାଇଣ୍ଡିଟା ସେଆଡ ରହିବ। କାହିଁକି ନା ସେଇ ଯଉସୁ
ମାନେ ମୋଟିଭି ଟା ତାଙ୍କର କଣ ରହିବ ପିଲା କହିବେ ଏଟା ଭୁଲ୍ ବହିଟା ଏଇଟାକୁ କଣ ପଢ଼ିବୁ।
ଅ ଅ ହଉ ଆଉ। ଆଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ୍ ସୁନ୍ଦର ଲାଗିଲା କିଛି ବି ଜାଣିବାକୁ ଶିକିବାକୁ ମିଳିଲା। ଥାଙ୍କ ୟୁ ମୁଁ ରହୁଛି ଆଉ ପରେ କଥା ହେବା କେତେବେଳେ ଆଉ।
ଆଜ୍ଞା।